ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ ହ୍ୟାଲୋ।
ମୁଁ କହିଲି ଆଉ ଭୋଜି
ହ୍ୟାଲୋ ହଁ।
ଆଉ କୋଉଠି କରିବା କଉନୁ।
କେବେ କରିବା?
ଏ ରଜ ଆସଛି ରଜ ପରେ ଟିକେ ବର୍ଷା ପାଗ ହେଇଗଲେ କରିବା ଆଉ।
କରିବା ପାଖାପାଖି ଦେଖିକି କରିବା କୋଉଠି।
ଉହୁ କୋଉଠି କରିବା ଜାଗା ନାଁ କହୁନୁ ଜାଗା।
ଆମ କାଯୁ ଫିଲ୍ଡି ରେ।
ନା ସରୋବରରେ କରିବା।
ହୁଁ ସରୋବରରେ ଗଲେ ଆହୁରି ଭଲ।
ହଁ ସେଇଠି କରିବା ଦେଖିବା। ଆଉ ଆଉ କଣ କରୁଚୁ ଏବେ?
ବସିଛି।
ଆଉଁ ବୁଲି ଯିବା ଚାଲନୁ କୁଆଡେ ଗୋଟେ?
ରଜରେ ଯିବା।
ଉୁଁ- ହୁଁ -ହଁ ରଜରେ ତ ଯିବା। ଜାଗା ସବୁ ଭଲ ଭଲ ଜାଗା ବାଛିିକି ରଖିଥା ଯିବା ବୁଲିବା।
ସେଇଆଡ଼େ ବୁଲିବା ପାଇଁ ଗଲେ ଏକାଥରେ ଫିଷ୍ଟ ଫିଷ୍ଟ କରିବା ଆଉ।
ନା ଏକାଥରେ ଫିଷ୍ଟି ଫିଷ୍ଟି କରିକି ଆସିବା।
ଆଉ ଦେହ ଭଲ ଅଛି ତ?
ହଁ ସେମିତି ଆଉ ତମର?
ଭଲ।
ହାଲୋ।
ହୁଁ ଉଁ। ଆଉ କଣ କୋହୁଚୁ କଣ କହିଲ କଣ?
ଅଛ ନା ଭଲ ଅଛ ନା?
ହଁ ଭଲ ଅଛି।
ଆଉ ଗୋଟେ ରଜରେ କଣ ଭୋଜି ଫୋଜି କରିଆ?
ହଁ କରିବା ଆଉ। ଆଇଟମ୍ କଣ କରିବା?
ଆଇଟମ୍ ସେଇ ସାଧା ଉପରେ।
ତଥାପି କଣ କଣ କଲେ ଭଲ ହବ କଣ ସବୁ କରିବା?
ପନିର୍ ଛତୁ
ସମସ୍ତେ ଖାଇପାରିବେ ଯେମିତି ସେଇଭଳିଆ କରିବା ଆଉ।
ହୋଉ ତାହେଲେ ଛତୁ ଚିଲି କରିଦବା?
ହଁ ମିକଶ୍ଚର ଫିକ୍ସଚର
ହଁ। ମିକ୍ସଚର ହଁ ଚଳିବ।
ନହେଲେ ପଖାଳ ଭୋଜି ଟିଏ କରଦବା।
ଏଇ ତ ଆମ ଓଡ଼ିଆ।
ଆଉ
କଣ ଖାଇସାଇଲଣି ଖାଇସାଇଲଣି
ହଁ ଖାଇସାଇଲିଣି।
ଓଉ।
ତମେ ଖାଇସାଇଲଣି।
ହଁ।
ଅ ହଁ।
ଆଉ ରଜ ତ ଭୋଜି କରିବା ବୁଲା ବୁଲି
ବୁଲିବା ଆଉ ଜାଗା ଦେଖିକି ନନ୍ଦନକାନନ ଆଡେ ଯିବା ବୁଲିବା ପାଇଁ।
ହଉ। ଘଣ୍ଟନ ହଉ ହଉ।
ହଉ।
ନନା ହେରିକା ସବୁ କଥା ହଉଥିଲେ କହୁଥିଲେ ପିକିନିକି ଯିବା ପାଇଁ ନ ନ୍ଦନକାନ ଆ ଯିବା ଏକାଥରେ ବୁଲି ଆସିବା।
ହଁ।
ସବୁ ପୁରା ଫ୍ୟାମିଲି ପଳେଇବା ଏକାଥରେ ବୁଲି ଆସି
ହଉ। ତାନେ ନନ୍ଦନକାନନ ପ୍ଲାନିଂ ଅଛି।
ହଁ ହଁ।
ହଉ।
ଆଉ ସେଇ ସିଆଡେ ଯିବା, ସିଆଡୁ ବୁଲିକି ଆସିଲେ ଗୋଟେ ଭୋଜି ଟେ କରିବା ଆଉ। ସରୋବରରେ କରିଦବା। ସାଧା ଆଇଟମ୍ କରିଦବା। ପନିର୍, ଛତୁ, ମିକ୍ସଚର ଏମିତି ସବୁ
ବାସ୍।
ପା ହଁ ପାସ୍ ଆଉ ପାମ୍ପଡ଼୍।
ସାଲଡ।
ହୁଁ ମୋ ବାପାଲୋ ଯେତେ ଆଇଟମ ହବ ସବୁ କରିବା ଆଉ। କରିକି ଗୋଟେ ଫ୍ୟାମିଲି ଭୋଜି କରିବା ଆ।
ଆଉ ଥଣ୍ଡା, ଫଣ୍ଡା ହବନି?
ସବୁ କରିବା ପାମ୍ ମସଲା ପାମ୍ପଡ। ଥଣ୍ଡା ଆଇସକ୍ରିମ ଲାଷ୍ଟ୍ କୁ
ତାହେଲେ ବଢିଆ ହବ ତୋ।
ହଁ ସେଇଭଳିଆ ବଡ ଭୋଜି
ଏକାଥରେ ବୁଲିବା ହେଇଯିବ। ଭୋଜି ବି ହବ। ପ୍ଲେସ ବି ଭଲ ଅଛି। ପାର୍କ ଅଛି ଖେଳି ପାରିବା।
ମକରାଇ ଛୁଆଙ୍କ ପାଇଁ ବି ଭଲ ଏଠି ଅଛି। ଦୋଳି ଫଳି ଖେଳିବେ।
ହଁ।
ଓ ଏଇଟା
ଭଲ ଜାଗା ଟା ଅଛି।
ହଁ ପୁରା ଶାନ୍ତି ପ୍ଲେସ୍ ଟା।
ମାନେ ଫେମସ୍ ପୁରା ସେଇଟା। ସେଇଠି ଗୋଟେ ସାର ବଟା ହେଇଯାଇଛି ଏବେ।
ଭଲ ନୂଆ ହେଇଯାଇଛି।
ହୁଁ। ଭଲ ଆଉ।
ହଁ। ଆଉ ଭଲ ଅସ ତ?
ହଁ ଆଉ ଟିକେ ଏ ଏ ଏ ପାଓଟେ ଶା ଆଉ ଟିକେ କଣ ଖେଳା ଖେଳି, କିଛି ଗୋଟେ ମ୍ୟୁଜିକ୍ ଚେୟାର୍ ଫେୟାର୍ ହେଲେ ଏମିତି କଣ ଗୋଟେ ଖେଳିବା ଗେମ୍ କରିଦେଲେ ଭଲ ହୁଅନ୍ତା।
ମ୍ୟୁଜିକ୍ ଚେୟାର୍ ଭଲ ହୁଅନ୍ତା।
ନହେଲେ ମ୍ୟୁଜିକ୍ ଚେୟାର୍ ଟା ମ୍ୟୁଜିକ୍ ଲଗେଇକି ଖେଳିବା ଭଲ ହବ।
ହଁ।
ମ୍ୟୁଜିକ୍ ଚେୟାର୍ ପୁଚି ଫୁଚି ଠିଆ ପୁଚି। ଏସବୁ ଛୋଟ ଛୋଟ ଖେଳ। ଟିକେ ମଜା ପାଇଁ ଖେଳିବା ଭଲ ଲାଗିବ ଆଉ।
ହଉ।
ନହେଲେ ତମେ କଣ ସଜେସନ୍ ଦଉନ ଆଉ କିଛି ଖେଳ ଅଛି କି ମାନେ ଛୋଟ୍ ଛୋଟ୍ ଖେଳ ଯେମିତି ଖେଳି ହେବେ ଖେଳିପାରିବେ ସମସ୍ତେ।
ଗୋଟିଏ ତ ଖେଳ ଲୁଡୁ।
ଭୋଜିରେ କଣ ଲୁଡୁ ଖେଳିହବ ସେମିତି ଭୋଜି ସମସ୍ ତୋ ରୋଷେଇ କରିଥିବେ ଆମେ ଫୋନ ରେ ବସିକି ଖେଳିବା ଆଦି ମୋବାଇଲରେ ମୋବାଇଲ୍ ୟୁଜ୍ କରିକି।
ହଁ ମାନେ ଗ୍ରୁପ ହେଇକି ସବୁ ଖେଳିଆ ମାନେ ଗ୍ରୁପ ହେଇକି ସବୁ ଖେଳିଆ।
ହଁ ହଁ। ରୁପାଇ ଖେଳିିବା?
ସେ ସାନ ଭାଇ
ଆଉ ରଜ ତ ଆସିଛି ଏବେ
ହଉ
ସବୁ ପିଠା ପିଠା ଏସବୁ ହବ ନା ଘରେ?
ହଁ
ପାନ ପାନ ପିଠା ସାଧା ପାନ ଖିଆ ହବ ପିଠା ବିଭିନ୍ନ ପ୍ରକାର ପିଠା ହୁଏ ତମ ଘରେ କି କି ପିଠା ହବ?
ଆମର ଘି ପିଠା। ଘି ପିଠା ଆରିସା ପିଠା ମଣ୍ଡା କାକେରା।
ହୁଁ ହୁଁ ଯାହା ହଉ ଏତେ ପ୍ର ପ୍ରକାର ପିଠା ହୁଏ ଭଲ ଆଉ। ଆମର ବି ସେମତି ମିିଠା ହୁଏ ପୋଡ ପିଠା ହୁଏ ଆମର ପୋଡପିଠା ରଜ ଯୋଉ ରଜ ଟାଇମ ନା ପୋଡପିଠା ଟା ମେନ ପୋଡପିଠା ହୁଏ। ନଡିଆ ଆଉ ଗୁଡ ଫୁଡ ପଡିକି ହୁଁ ପୁରା ପୁର ହେଇକି ପିଠା ହୁଏ।
ହୁଁ ଆମର ବି ସେମିତି ବି ହୁଏ।
ହୁଁ ଆ ଚା ଆଉ ଟିକେ ଖାଇବା ବ୍ରେକ୍ଫାଷ୍ଟ ହେଇଚି ଚକପଟା ଖାଇବା ଦହିବରା ଚାଟ ନହେଲେ ଇଟଲିି ଘୁଗୁନି ଏସବୁ ହୁଏ।
ହେଇକି ଆମ ଘର ପାଖରେ ତ ଠାକୁର!
ଠାକୁର ବୁଲିବା ଆରୁଆ ଡାଲମା ହବ ଖାଇବା। ରଜ ଟା ମେନ୍ ନା ରଜ ଟା ଝିଆ ପିଲାଙ୍କ ପାଇଁ ଗୋଟେ ବଡ ପର୍ବ।
ହୁଁ ଚାଲ
ହଉ ତିନି ଏ ଏଇଟା ରଜ ତିନି ବଳା ଡ୍ରେସ କରିସାରଲଣିି।
ମାମାର ତିନି ହଳ।
ଭଲ ଆଉ ସେ ମୁଁ ବି ମୁଁ ଏଯାଇ ଡ୍ରେସ ଆଣିନି ଯିବି କିଣିବା ପାଇଁ ରଜ ତ ଅଛି ଆଉ। କାଲି ପରଦିନ ଆଡକୁ ଯିବି, ଡ୍ରେସ ଆଣିକି ଆସିବି।
ହ
ସାଙ୍ଗ ହେଇକି ସବୁ ଯିବା ଆଣିବା ଆଉ ବୁଲିକି ଆସିବା।
ଶୁକ୍ରା
ଷ୍ଟେସନାରୀ ବି ମୋର କିଣିବାର ଅଛି। ଆଉ ସମସ୍ତଙ୍କ ପାଇଁ ବି କିଣିବାର ଅଛି। କିନିବା ଆଉ। ସାଙ୍ଗ ହେଇକି ଯିବା ମାର୍କେଟ ବୁଲିକି କିଣିକି ଆଣିକି ଆସିବା।
ହଉ।
ଯୁଆଡ଼େ ଇଛା ସେଆଡେ ବୁଲିବା ଏଥର ରଜ। ବହୁତ ଏଞଜୟ କରିବା।
ନାଇ ମୁଁ ଯୋଉ କହୁଥିଲିନି ସରର ଯିବା ଯୋଉ ଫିଷ୍ଟ ପାଇଁ ଟୋଟାଲ ସହରର କେତେ ବଡ ଜାଗା ଟା?
ବହୁତ ବଡ ଜାଗା ଆଉ ତଥାପି ବି ବହୁତ ବଡ। ମନ୍ଦିର ଟା ମଝିରେ ଅଛି ଚାରିିକର ପାଣି ବହୁତ ହେଇଛି। ବହୁତ ବଡ ଯାଗା
ହୁଁ।
ବୁଟିଂ ହେଇପାରିବ ତ?
ବୋଟିଂ ସୁବିଧା ଟା ଏବେ ହେଇନି। ବୋଟିଂ ସୁବିଧା ହବ ବୋଲି କହୁଥିଲେ କିନ୍ତୁ ବଟ କରିନାହାନ୍ତି ଆଉ।
ପୁରାଫୁଲ ବୁଲି ହବ?
ହଁ ବୁଲି ହବ ସେମିତି ବଡେ ଗୋଟେ ପାହାଡ ଟାଇପ ର କରିକି କରିଛନ୍ତି ଭଲ ଲାଗୁଛି। କି ଜାଗା ଗୁରା ସବୁ ଭିଷ୍ଟି କଲା ଦିନ ଏକାଥରେ ଦେଖିବା ବୁଲିବା ଆଉ।
ହଉ।
ଭଲ ଜାଗା ଅଛି ବଡ ପ୍ଲେସ ଟ ଭଲ ହବ ଆଉ। ଜାଗା ଟେ ଶାନ୍ତି ଲାଗିବ ଫିଷ୍ଟ କଲେ ବୋଝି କରି ଖାଇକି ଆସିବା ବୁକିଂ ବି କରିଦବା ଜଲଦି। ସେ ସବୁ କଲେ ଭଲ ଲାଗିବ ଆଉ ହଉ।
ହଁ।